ହ୍ୟାଲୋ ହୁ
କଣ କରୁଚନ୍ତି?
ହ୍ୟାଲୋ କଣ କରୁଛ? ବାପାଙ୍କ ସ
ଆପଣଙ୍କୁ ଶୁଣା ଯାଉଛି?
ଆଜ୍ଞା ଆଜ୍ଞା ଶୁଣହୋଉଛୁ କୁହନ୍ତୁ।
ଆମ କଣ କରୁଛନ୍ତି?
ଏ ଖାଇବାକୁ ଯାଇଛନ୍ତି କି? ଖାଇକି ଘରୁକୁ ଯିବି ଖାଇବାକୁ ଆଣିବାକୁ ଯିବି। ଖାଇସାରିଛି ଆଉ ଟିକେ ପରେ ଘରକୁ ବାହାରିବି।
ଆପଣ ଟିକେ ଶାନ୍ତ ଜାଗାକୁ ଆସିଯାନ୍ତି।
ଆଜ୍ଞା।
ଆ
ଏବେ ଶୁଣା ଯାଉଛି କି?
ଆଜ୍ଞା ଆଜି କଣ ଖାଇବାକୁ ଦେବେ?
କୁହନ୍ତୁ?
ଆଜି କଣ ଖାଇବାକୁ ଦେଵେ?
ଆଜି
ହ ସେ ଯା
ବ୍ୟାକଗ୍ରାଉଣ୍ଡୁ ନଏଜ ଆସଛି ଟିକେ
ହଁ ମୁଁ ପଳେଇ ଆସିଲି।
ହଁ ହଁ ଭାତ ଡାଲମା ଖଟା ଆଉ ଆଳୁ ଭଜା ଦେବେ। ଆଳୁ ଭଜା କି କିଛି ପନିର କି ମିକ୍ସ ତରକାରୀ କଣ କରିଦବେ ଆଉ।
ଏବେ ତ ପୁରା ଶାନ୍ତ ଥିବ?
ହଁ ହଁ।
ଆଛା ଆଉ
ଆଉ ଯୋଉ ଦିଦିଙ୍କୁ କଲ କରିଥିଲେ?
ଦିଦିଙ୍କ ସହିତ ମୁଁ କାଲିଠୁ କଥା ହେଇନି କାଲି ରାତିରେ ମୁ କଥା ହେଇଥାନ୍ତି ଯେ ଖାଲି ଆମ ସାଙ୍ଗମାନେ କଲ ରେ ବସିକିନା ପାଠ ପଢୁଥିଲୁ।
ଏ ସାଢେ ଦଶଟା ହେଇ ଗଲା ପାଠ ସରୁ ସରୁ ତମ ଶୋଇ ଆଉ କଣ କରିପାରିବି ଆଉ
ଆଚ୍ଛା।
ହୁଁ କାଲି ସିଏ ମତେ ଗୋଟେ ମେସେଜ କରିଥିଲା କି ଗୋଟେ ସାମ୍ପୁ ଅର୍ଡର କରିଛି ସେଟା ଶହେ ଟଙ୍କା ପଡୁଥିଲା ତୁ ନବୁ ମୁଁ କହିଥିଲି କି ହଁ ବଟଲ ଟା ଗୋଟେ ବଡ ବତ ବଟଲ ଟା ଟା ମମି ପଇସା ଦବ ଆଉ।
ଓହୋ।
ହୁଁ। ଆଉ କଥା ହେଇନି ଜମା।
ଆଚ୍ଛା।
ଆପଣ?
ଆ ମୁଁ କଥା ହେଇଥିଲି ମମିଙ୍କ ସହିତ ମମି କହିଥିଲେ କି ଘରକୁ ଜି ଯିବା କଥା ମୁଁ କହିଲି ହଁ ମୁଁ ବାହାରିକି ଯିବି ଆଉ ଟିକେ ପରେ ଯେତେବେଳେ ବାହାରିକି ଯିବି କଲ କରିବି। ଆଉ ମୁ ଭାଇଙ୍କୁ ବି ତ ଜଣେଇନି ମୁଁ ଭାବୁଛି କଣ କରିବି ଭାଇଙ୍କୁ ଜଣେଇବି କି ନାହିଁ କି ମୁଁ ଘରକୁ ଯାଉଛି ବୋଲି। ମନା କରିବେନି ହେଲେ ଭାଇ ଟିକେ ଏକ୍ଜାମ ପାଇଁ ଟିକେ ମନା କରୁଛନ୍ତି କି ଏକ୍ଜାମ ଅଛି ତୁ ଛାଡ଼ିିକି ଆସେନା ଏଗଜାମ ଟା ଏଗଜାମ ଆସୁଛି ତୁ ପଢାପଢି କରୁ ସେଥିପାଇଁ ସେ ଟିକେ ମନା କରୁଛନ୍ତି।
ହ ଆଉ ଏଗଯାମ୍ ତ ଆପଣଙ୍କର ଦଶ ତାରିଖ ଆଡେ ଅଛି ଏଗାର ତାରିଖ ଆପଣ ଯାଆନ୍ତୁ ଦି ଚାରି ଦିନ ମମିଙ୍କ ଦେହ ଖରାପ ସେ ଏକେଲା ଅଛନ୍ତି କାହାକୁ ତ ରହିବାକୁ ପଡିବ ନା?
ଆଜ୍ଞା ସେଇଥିପାଇଁ ମୁଁ ଭାବୁଛି ଯିବି କାଲି ମମିର ସେଠି ଆଡମିଟ ହବ କି କୋଉ ଦିନ ହବ ସେ ଡକ୍ଟର ବି କିଛି କହିନାହାନ୍ତି ତ ସେଇ ହିସାବରେ ଉଁ ଦେଖିକି କଣ କରିବାକୁ ପଡିବ। ହ।
ଆଉ ଆପଣ ଦିଦିଙ୍କ ସହିତ କଥା ହେଇଛନ୍ତି?
ହଁ ମୁଁ ଦିଦିଙ୍କ ସହିତ କାଲିହି ଭିଡିଓ କଲ ରେ କଥା ହୋଉଥିଲି।
ଓ ହୋ ତାଙ୍କ ଛୁଆ କେମିତି ଅଛନ୍ତି?
ଭଲ ଅଛି। ହୁଁ ଭଲ ଅଛି ହଁ ପାଞ୍ଚ ମାଛେ ପିତା ତାର ଷ୍ଟାର୍ଟ ହେଲାଣି ଆଜିଠୁ ଷ୍ଟାର୍ଟ ହେଲା।
ଥିଲି ଏଥର ଭଲ ହେଇଥିଲା। ହୁଁ ହୁଁ ସିଏ ମାନେ ମାନେ ସି ମାନେ ଫଟୋ ଉଠେଇବାକୁ ଦେଖେଇଲା ସେମିତି ଅନେଇକି ବଇଥିଲା ଲାପଟପ କୁ
ହଁ ସେମତି ଏବେ ଟିକେ ତାର ସେ ଟିକେ ଏବେ ନା ଓଲ୍ ଯେତେବେଳେ ଓ ପଲଟୁଛି ତ ପଲ ଟିକି ସେ ରହି ପାରୁଛି ବେକ ଟେକିକି ରହି ପାରୁଛି ତ ସେଥିପାଇଁ ସେ ସେଇ ଟାଇମରେ କ୍ଳି କରିଦେଇଛନ୍ତି ଆଉ।
ହୁଁ ପେଟେଇଲାଣି ନା?
ହୁଁ ପେଟେଇଲାଣି ସିଏ ଆଉ ଏବେ ତ ଉଁ
ଗୁରୁଣ୍ଡିବାକୁ ଆଉ।
ଇ ଏବେ ତ ଟିକେ ଟିକେ ଏମତି ମୁଣ୍ଡକୁ ଲଗେଇକି ସେ ଟିକେ ଏମତି ଟିକେ ଆଗକୁ ଖସିକି ପଳଉଛି। ତ ତାକୁ ଟିକେ ଜଗିବାକୁ ବି ପଡୁଛି କାରଣ ସେ କେତେବେଳେ ଏମିତି ମୁଣ୍ଡକୁ କରିକି ଆଗକୁ ଖସିଯିବ କେତେବେ କୋଉଠି ପଡି ପଡିିଯିବ ତ ସେଥିଲାଗି ସବୁବେଳେ ତା ସାଇଡରେ ଚାରିପଟେ ତକିଆ ଥୁଆ ହଉଛି। କି ସେ କୁଆଡେ ସେମିତି ନ ଯାଇ ପାରୁନ୍ ମୁଣ୍ଡ ଖସେଇ ଖସେଇକି।
ଜିଜୁ ଅଛନ୍ତି ନା ନାହାନ୍ତି ମାନେ ଅଛନ୍ତି ମାନେ କେତେବେଳେ ଯାଆନ୍ତି କେତେବେଳେ ଆସନ୍ତୁ?
ନାଇ ନାଇଁ ଅଛନ୍ତି।
କେତେବେଳେ ଯାଆନ୍ତି କେତେବେଳେ ଆସନ୍ତି?
ସେ ତାଙ୍କର ଏମତି ସବୁଦିନ ତ ନଥାଏ ତାଙ୍କର ସପ୍ତାହରେ ଯଦି ତିନି ଦିନ ଖଣ୍ଡ ଥିବ ଆଉ ଚାରି ଦିନ ଛୁଟି ଥିବ। ତ ତିନି ଦିନ ଯ ଥିବ ତାହେଲେ ସକାଳ ଦଶଟା ଏଗାରଟାରେ ଯିବେ ଆଉ ଏବେ ତାଙ୍କ ମ୍ୟାନେଜର ଯେତେବେଳେ ଡାକିବ ସେଇ ଟାଇମ ରେ ଜି ଆଉ ଆସିଲା ବେଳକୁ ଆଠଟା ନଅଟା ଏମିତି କରିଦିଅନ୍ତି।
ସିଏ ସାହାଯ୍ୟ କରନ୍ତି ଦିଦିଙ୍କୁ ନା ବୋହୁ?
ହଁ ହଁ ହଁ।
ଆଜିକାଲିର ଏ ମାନେ ପୁଅ ପିଲାଙ୍କର ଗୋଟେ କଥା, ସିଏ ଭାବନ୍ତିନି କି ଏଇଟା ଗୋଟେ ଟେ, ଝିଅର କାମ, ଏଇଟା ଗୋଟେ ପୁଅର କାମ, ସିଏ ପୁରା କୁହନ୍ତି, କି ଆମେ, ଆମେ ଯେତେ ପର୍ଯ୍ୟନ୍ତ କରିପାରିବୁ ଆମେ
ହଁ ସେଟା ବି ବହୁତ ଗୁଣରେ ଭଲ ବି।
ହଁ କାରଣ, ଆ-ଆଗରୁ ସିନା ସ୍ତ୍ରୀ ଲୋକମାନଙ୍କୁ କୁହାହେଉଥିଲା, କି ତମେ ପାଠ ପଢନି। ଖାଲି କାମ କର, ଏବେ ସେମାନେ କାମ ବି କରୁଛନ୍ତି। ତ ଏମାନେ କଣ ପାଇଁ ଖାଲି ଛୁଆ ସମ୍ଭାଳିବେ, ସେମାନେ କାମ କରୁଛନ୍ତି, ଏମାନେ ବି କାମ କରୁଛନ୍ତି ଛନ୍ତି ନା।
ହଁ।
ହୁଁ, ହୁଁ।
ଆପଣ ଘରେ କଥା ହେଇନାହାନ୍ତି?
ତ ହେଇନି, ବାବା ମତେ ଖାଲି, ଆଜି ସକାଳେ କଲ କରିଥିଲେ, ସେତିକି ମୋର ତ ରିଚାର୍ଜ ସରିି ଜୀବ, କାଲି ସକାଳେ।ଆଜି ବାବାଙ୍କୁ କହିବି କି ମୋ ରିଚାର୍ଜ କରିବେ
ଆଛା।
ହୁଁ।
ଆପଣ ଯଦି ଫ୍ରି ଥିବେ ମତେ କହିବେ। ମୁଁ ଆଉ କଲ୍ କରିବି ଆପଣଙ୍କୁ।
ହଁ ମୁଁ ଅଛି ।ମୁଁ ଏବେ ଅଛି ଖାଇବାକୁ ଯିବି ଗୋଟେ, ସାଢେ ଗୋଟେ ବେଳେ ତାପରେ ଅଛି ମୁଁ ଭାବୁଛି, ଯେତେ ପର୍ଯ୍ୟନ୍ତ ଅଛି, କହିଦେବି ଆପଣଙ୍କୁ ଆଉ। ଆପଣ କଣ, ଏବେ ରାସ୍ତାରେ ଯିବେ ନା?
ହଁ, ହଁ, ।ମୁଁ ଘରେ ପହଞ୍ଚିକି, ଆପଣଙ୍କୁ କଲ କରିବି ଆଉଥରେ। ଆଉ ମୁଁ ଭାବୁଥିଲି, ଦିଦିଙ୍କୁ କଲ କରିକି ପଚାରିବି କି? ଅ, ସେ କଣ ମୋମୋ ଖାଇବେ କି? କଣ, କରିବେ ଟିକେ ତାଙ୍କ ପାଇଁ ନେଇଯାଇଥାନ୍ତି । କାରଣ ସେ ମତେ କହିଥିଲେ, ଥରେ ନା। ମୁଁ ନେଇନଥିଲି, ପଚାରିଦେଲିି ଯଦି ସେ କହିବା ନେଇଯିବି।
ଏବେ ମୋମୋ କଣ, ମିଳିବ?
ହଁ, ହଁ ମିଳିବ।
ମାନେ ଏବେ ତ ସିକ୍ସ ପ୍ରଜନ ବାଲା ମିଳିବ, ନା ମାନେ ମାନେ ଷ୍ଟ୍ରୀଟ୍ ର ଯେମତି ପୁରା
ହଁ ସେଇଟା ହେଲେ ମୁଁ ଦେଖୁଛି ମୋମୋସ୍, ଦୋକାନରେ ଯାଇ ପଚାରେ, କୋଉ ମୋମୋ ଥିବ। ମୁଁ ସେଇ ହିସାବରେ, ନେଇକି ଯିବି। ସେ ସେବେେଜ ଖା ସେ ଆଇନ୍ସ କି ନିରାମିଷ, କଣ ଖାଇବେ ସେଟା ବି ପଚାରିବାକୁ ପଡିବ।
ଆଜି ଶନିବାର, ସେ ଆଇଁଷ ଖାଇବା।
ଆଚ୍ଛା ହଁ। ମୁଁ ସେଇ ହିସାବରେ ପଚାରିକି ନେଇଯିବି ।କି ସେ କଣ ଖାଇବେ ଯଦି
ମୁଁ ରିମା ଦିଦି କୁ, କହିଥିଲି।ସେ ତଳେ ଏକାଦଶ ରେ, ନାମ ଦଖ-ଦାଖଲ କଲେ ୟୁ ଏନ୍ ସି ରେ, ମୁଁ ସେତେବେଳେ ତାଙ୍କୁ କହିଥିଲି, ମୋ ପାଇଁ ମମୋ ନେଇକି ଆସିବ।
ଓ ମାନେ
ତା-ଏକାଦଶରେ ତିନି, ଚାରି ବର୍ଷ
ଓହୋ, ଏକାଦଶ ଓ ତିନି, ଚାରି ବର୍ଷ ହେଲାଣି ।ହଁ
ସେ ସେବେଠୁ, ମୋ ପାଇଁ ମୋମୋ ଆଣି ନାହାନ୍ତି। ମୁଁ ଏଠି ରେଭେନ୍ସା ରେ, ଆଡମିସନ କରିସାରିଲିଣି।
ହଁ ହଁ, ଆପଣଙ୍କର ସରିଯିବ, ସେ ମନେ ପଡିବନି ତାର ନବାକୁ।
ହ।
ଆଜ୍ଞା। ଆପଣ ଖାଇସାରିଲେଣି?
ନା ମୁଁ ଗାଧେଇକି ଆଇଲିି ।ମୁଁ ଗାଧଉଥିଲି, ମାନେ ସେ ପାଣି ଯେମିତି ଆସିଲା, ଏତେ ଗରମ ଗରମ୍ ପାଣି ଆଇଲା, ମୋ ଡ୍ରେସ ଧୋଇଲି, । ସେଥିରୁ ଗରମ, ଗରମ ବାମ୍ଫ ବାହାରିଲା ।ଯୋ କୁହନ୍ତିନି ହଟୱାଟର ବାଥ
ହଁ ହଁ।
ପୁରା ସେମିତି ପୁରା ଧୂଆଁ ବାହାରୁଥିଲା।
ଓ ହଁ ଖରାୋଇ ଯୋଉ ରେଟ ରେ ହଉଛି ସେମିତି ଇଏ କରିବାକୁ ପଡିବ।
ହଁ ଆପଣ?
ହଁ ମୁଁ ଖାଇନି ଖାଇବି
ହୁଁ। ଆଉ ଆପଣଙ୍କର ଏବେ କିଛି ନାହିଁ ଫଙ୍କସନ ନୂଆ ପିଲା ହୋଉଚନ୍ତି ତାଙ୍କ ପାଇଁ?
ହଁ ହଁ ଏବେ ଅଛି ନୂଆ ପିଲାଙ୍କ ଆଡମିସନ ସରିନି ଜୁଲାଇ ଏବେ ତ କଣ ଏବେ ଜୁନ ଚାଲିଛି। ଜୁନ ଜୁଲାଇରେ ତାଙ୍କର ଆଡମିଶନ୍ ସବୁ ସଇ କରିବ ତ ଅଗଷ୍ଟ କୁ ସବୁ ପିଲା ଆସି ଯାଇଥିବେ। ସେଇ ଟାଇମ ରେ ହିଁ ଅଗଷ୍ଟ ଅଗଷ୍ଟ ସେପ୍ଟେମ୍ବର ବେଳକୁ ଆମ ୱଲ ହାର୍ଟ ହବ କଲେଜରେ ଆଉ ହଷ୍ଟେଲରେ।
ଉଁ ହୁଁ ଆ ଏଥିରେ ଆଉ ଆଉ ଗଣେଶ ପୂ ଏଥର ସେପ୍ଟେମ୍ବର ରେ ପଡୁଚି ନା ଅଗଷ୍ଟ ରେ
ସେଟା ମୁଁ ଜାଣିନି ଗଣେଶ ପୂଜା ଟାଇମ୍ ରେ ଘରକୁ ଯିବ କି
ନା ମୁଁ ଏ ବର୍ଷ ଘରକୁ ଯିବିନି ଟିୟୁସନ ଯାଇଥାନ୍ତି ଯାଇ ତ ପାରିବିନି କଇଁ ଯିବି ଘରକୁ ଆପଣ
ହଁ ମୁଁ ମୁଁ ଯିବି ଘରକୁ କି କଣ କରିବି ମୁଁ ଜାଣିପାରୁନି କି ଏଇ ଭିତରେ ଯିବେନି ନା ହଁ।
ନା ରିମା ଦିଦି ଯିବନି ବର୍ଷା ହି ତ ନା ସିଏ କହୁଥିଲା ତାର କଣଟା ଶେଷ ହେବ। ତ ସିଏ ରହିବ।
ଓହୋ। ଆଛା ଆଛା।
ବର୍ଷା ଦିଦି ତ ତାଙ୍କ ସ୍କୁଲରେ ରହିବେ ସୁହାନ ଦିଦି ତାଙ୍କ ସ୍କୁଲ ଯିବ ବର୍ଷା ଦିଦି ସହିତ ଆଉ
ଆଛା।
ହୁଁ।
ମୁଁ ଦେଖିବା କେହି ଯଦି ନ ଯିବେ ତାହେଲେ ମୁଁ ବି ଯିବିନି ଆଉ
ହୋଉ ଆଉ।
ହଉ ହଉ ମୁଁ ଆପଣଙ୍କୁ ପରିଚୟ କରିବି ଠିକ ଅଛି।